ହ୍ୟାଲୋ, ହ୍ୟାଲୋ।
ଭାଇ ହଁ ଭାଇ ଆପଣଙ୍କ ଆଡେ ସେ
ବ ଦ
ବେଳ
ଜ୍ଞା କୁହନ୍ତୁ।
ତୋମ ଆଡେ ବର୍ଷା ହଉଚି ନା?
ଏଠି ବର୍ଷା ହଉଚି। ଆପଣଙ୍କ ଆଡେ?
ହଁ ରାତିରୁ ହଉଛି ନା ଏବେ ସକାଳୁ ହଉଛି?
ନା ଆମର କାଲି ରାତିଠୁ ବର୍ଷା ହଉଛି।
ଆମ ଆଡେ ଏବେ ବି ବର୍ଷା ହଉଛି।
ଆମ ଆଡେ କାଲି ରାତି ଠୁ ବର୍ଷା ହଉଚି।
ହୁଁ ଲଘୁଚାପ ପଡିଚି ଯେ ସେଥିପାଇଁ ବର୍ଷା
ହଁ ସେ ସତ କଥା। ଆଉ ଆ, ଆପଣଙ୍କ ଘର କୋଉଠି?
ଆମ ଘର ସେ
ଯେ
ଯାଜପୁ, ଯାଜପୁ।
ବୋଇଲେ
ଯାଜପୁର।
ଆଜ୍ଞା କୁହନ୍ତୁ।
ମୁଁ କହିଲି ଆମ ଘର ଟା ହଉଚି ଯାଜପୁର।
କଣ କରୁଛନ୍ତି ଆପଣ ଆଜ୍ଞା?
କଣ କହିଲେ?
ଆପଣ କଣ କରନ୍ତି?
ମୁଁ ସେଇଠି
ହାଲୋ।
ହଁ କୁହନ୍ତୁ।
ତ ଆପଣ କଁ କରନ୍ତି ମ୍ୟାଡାମ୍।
ସେ ମୁଁ ହାଉସ୍ ୱାଇଫ ପା।
ଆପଣ ଯୋଉଠି ଅଛନ୍ତି ବୋହୁତୁ ଶବ୍ଦ ହୋଉଚି ବୋଧେ କୋଉଠି ଅଛନ୍ତି।
ଆଁ ମୁଁ ଅଛି ଏବେ ଅଫିସ୍ ରେ ଟିକେ ଅଛି ମାନେ ଅଫିସ ନାଇଁ ଇଏ ଏଇ ଆମର ମାନେ କଲେଜ ଇଏରେ ଅଛି ଆଉ।
ସେଇଥିପାଇଁ ଟିକେ ଅଧିକ ବାର୍ତ୍ତାଳାପ ଶୁବୁଚି।
ନାଁ ମୁଁ ଏବେ ପଳେଇ ଆସିଚି ଏପଟକୁ ଟିକେ ଆଉ ଦୂରକୁ ମିଶିକି ରୋହୁଚୁ ନା ସେଥିପାଇଁ। ହଁ ପଢାପଢି ମୋର୍ ମୁଁ ଏବେ ଅଛି। ଟିଚିଙ୍ଗି କରିଚି ମାନେ ବର୍ତ୍ତମାନ ଏ ଟେମ୍ପ୍ରାରି ମାନେ ଆମର ଅଁ ପ୍ରାଇଭେଟ୍।
ଓହୋ। ଆପଣଙ୍କ ଘର କୋଉଠି?
ଆମର କେଉଁଝର।
କେଉଁଝର।
ହୁଁ।
ଉଁହୁଁ କେଉଁଝର ର କୋଉ ଜାଗା।
ଘଟଗାଁ।
କଁ କହିଲ?
ଏବେ ଆଜ୍ଞା।
ପୁରା ପାଖେରେ ନା ଟିକେ ଡିଷ୍ଟାନ୍ସରେ।
ନେ ପାଖରେ ଆମ ଆମ ଏଠୁ ଘଟଗାଁ ପାଖାପାଖି ହେଇଯିବ ଉଁ ଚାରି କିଲୋମିଟର ପାଖାପାଖି।
ପୁରା ପାଖ ଉଁହୁଁ ଉ ମାଆଙ୍କର ମନ୍ଦିର କେତେଥର ଦର୍ଶନ କଲଣି।
ଆ ସେମିତି ତ ବୋହୁତ ଥର ଗଲେଣି ଛୋଟୋରୁ ଏଠି ବଡ ହେଇଚି ଆଉ। ବୋହୁତ ମାନେ ସେମିତି କହିବାର ନାହିଁ ବୋହୁତ ହେଇଛି।
ମମ ପ୍ରସ ଅଞ୍ଚଳରେ ମାଆଙ୍କର ମନ୍ଦିର ସ୍ଥା କନା ଯାଉ ମାଆଙ୍କ ଠାରେ ସବ କହିଲି ତମ ଅଞ୍ଚଳରେ ମାଆଙ୍କ ମନ୍ଦିର ସ୍ଥାପନା ମାଆଙ୍କର ସବୁବୋଳେ ତମେ ତାଙ୍କର ହଁ ଦର୍ଶନ ପାଇପାରୁଚୁ।